ହାଲୋ
କଣ କରୁ ଏଇ ବସିଥିଲି ହେ ତୁ କଣ କରୁଥିଲୁ?
ମୁଁ ବି ବାହାରୁ ଥିଲି।
ଆ ହଁ ମୁଁ ଏଇ ଖାଇକି ଜଷ୍ଟ ଆସିଲି ଏବେ।
ହାଲୋ
ହଁ ହ୍ୟାଲୋ
କଣ ଖାଇଲ?
ମୁଁ ଆଜି ଖାଇଲି ଭାତ, ଡାଲି, ମଟର ତରକାରୀ। ଆରେ ଭାତ, ହ୍ୟାଲୋ,
ହଁ
ହ୍ୟାଲୋ ଶୁଭା ଯାଉନି କି? ମୁଁ କହିଲି କି ଭା ସୁବୁଚି ହଉ, ଭାତ ଡାଲି, ମଟର ତରକାରୀ ଆଉ ଯୋଉ ପୋଟଳ ଆଳୁ ଭଜା ଆଉ ସେ କଣ କରିଥିଲା ଝୋଳ କରିଥିଲା। ସେ ବାଇଗଣ ବାଇଗଣ ସେ ପୋଡା ପୋଡି କରିଥିଲା ଆଉ।
ଓ ହୋ
ଆ ଆଉ ତୁ ଆଜି କଣ ଖାଇଲୁ?
ମୁଁ ଖାଇନି ଖାଇବି, ଆଉ ଆଜି ତମର ସଜବାଜ।
ଆଜି ହଁ ସଜବାଜରେ ମୁଁ ତ କିଛି କରିନି, ଖାଲି ମତେ ଆଜି କାମ କରା କରାଇଲେ ଏ। ଏଇ ଘର ର ହୁଁ
ଆଉ ତମ ଦେହ ଭଲ ଅଛି?
ହଁ ଦେହ ଭଲ ତ ଅଛି ସେମିତି ଆଉ ହୁଁ। ଆଜି ମୁଁ ଘର ଝାଡୁ କରି, ସେ ଅଳନ୍ଧୁ ସବୁ ସଫା କରି ରଜ ବୁଲି ପୂର୍ବରୁ ସଜବାଜ, ଆଉ ସେ ସଜବାଜ ବୋଲି ଏଇଆ କାମ କରିବୁ।
ହଁ ହ
ମୁଁ ଖାଲି କାମ କରି କରି ଦିନ ଯାଇଛି ମୋର ଆଜି। ହୁଁ ହୁଁ ଆ ତାପରେ ମୁଁ ଗୋଟେ ଡ୍ରେସ ମଗେଇଥିଲି। ଗୋଟେ ଯୋଉ କଣ କହିଲୁ ଗୋଟେ ଷ୍ଟ୍ରେଟ ପ୍ୟାଣ୍ଟ ମଗେଇଥିଲି ହେଲା।
ହଁ ହଁ।
ତାପରେ ସେ ପ୍ୟାଣ୍ଟ ଟା ମତେ ଏତେ ବଡ ହେଲା ମୁଁ ତା ଭିତରେ ପିସିଗଲି।
ଏ ହେ।
ମାନେ ବୋହୁତ ଦୁଃଖ ମାନେ ଦୁଃଖର କାହାଣୀ।
କାଟି ଦଉନ ତଳୁ।
ହଁ ତାକୁ ବା କାଟିମି ବୋଲି ଭାବି କାଟିବି ବୋଲି ଭାବିଚି ଯାଇକି କାଟିକି ଆଣିକି ପିନ୍ଧିବି ଆଉ କଣ କରିବି। ଯଦି ବଡ ହେଲା ସେ ପେଣ୍ଟେ ଟା ପିନ୍ଧି ଦେଲେ ଭାରେ କେମିତି ଦେଖ। ଖାଦିବି ବାବାଙ୍କ ପ୍ୟାଣ୍ଟ ହିଁ ହିଁ ହା ହା ହା।
ଓହୋ ଏଇ ପାପାଲି ସେହିତ କଥା ହଉଥିଲି ପାପାଲି କହୁଥିଲା ସେଇଆ ଆଉ।
ଅହୋ ତାର ରଜ ଡ୍ରେ ତାର ରଜ କୁଣିଆ ଆସିଛନ୍ତି ରଜ ପାଇଁ ନା।
କୁଣିଆ ଆସିଛନ୍ତି ତାଙ୍କର ରୋଷେଇ ହେଇଛି ଭାତ ଡାଲି ପୋଟଲ ତରକାରୀ ପାଇଁ ପନିର ଖଟା ପାମ୍ପଡ଼
ୱାଓ। ଏତେ ସାରା ଆଇଟମ୍ ନା ମତେ ବି ଟିକେ ପଠାଅ, ଖାଇବା ପାଇଁ ଇଚ୍ଛା ହଉଛି।
ହଁ ବା।
ତୁ ଗାଧେଇ ସାରିଲୁଣି ନା ନାଇଁ ନା ଗାଧେଇ ନୁ।
ନାଇଁ ଗାଧେଇନି ଏବେ ଯାଇକି ଗାଧେଇବି। ତମ ସହ କଥା ହେଇ ସାଇଲା ପରେ ଗାଧେଇବି ଆଉ।
ଓହୋ। ତୁ ମତେ କଲ ଲଗେଇଚୁ ମତେ ଏପଟେ ପାପାଲି ବି ଲଗୋଉଛିି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ସମସ୍ତେ ଭଲ ଅଛନ୍ତି। ତୁ ମତେ ଏପଟେ ଲଗୋଉଛୁ ସେପଟେ ପାପାଲି ଲଗୋଉଛି।
ଓହୋ।
ସେ କହିଲା କି ହଁ ବା ସେ ମୋତେ କହିଥିଲା କଲ୍ ଲଗେଇବ ବୋଲି ତ ମୁଁ ସେ ମତେ କଲ୍ କରିଥିଲା। ମୁଁ କହିଲା ହୋଉ ମୁଁ କହିଲି ହୋଉ ଯାଉଛି। ଯାଉଚି କ ଯାଉଚି କହୁଛି ତୁ ତାପରେ ମତେ କଲ କଲୁ ଜଷ୍ଟ।
ଓହୋ ଆଛା ଆଛା।
ହଁ କଥା ହେଇଗଲେ କଥା ହେଇଯା କଥା ହେଲି ତୋ ସହିତ ତାପରେ ତା ସହିତ କଥା ହେବି ଆଉ ହଁ।
ଉଁ ହୁଁ।
ଆଉ ଦେହ କେମିତି ଅଛି ତୋର ଭଲ?
ହଁ ଭଲ ଅଛି ଆଉ।
ଆଉ ଛୁଟି ରେ କୁଆଡେ ବୁଲାବୁଲି କରିବା ପାଇଁ ଯାଇଥିଲୁ ନା ଯାଇନୁ।
ନା ମ ଯାଇନି ଆମ ପାରାଦୀପିରେ ରଜ ମହୋତ୍ସବ ପଡିଛି। ଆମେ ସେଠି ବୁଲିବାକୁ ଯାଉଚୁ। ହଁବା ଆଉ ଆମ ଘରେ ତ ଗୋଟେ ଟୁଇଁ ଗୋଟେ ଅଛି ସିଏ ତ ତାରି ସହିତ ହିଁ ଖେଳି ଖେଳି ଦିନ ପଳଉଚି।
ହେଁ ହେଁ। ଛୋଟ ଛୁଆଙ୍କ ସହିତ ଖେଳିଲେ ତ ଭଲ ଲାଗେ ନା ଟିକେ ଉଁ।
ଆଉ ତମର ସିଆଡେ କଣ ମେଳା ଫେଳା ପଡିଛି। ରଜରେ ଦୋଳି।
ହଁ ଆମର ଏପଟେ ଆମେ ସବୁ ପ୍ରତି ସାହିରେ ଗୋଟେ ଗୋଟେ ଦୋଳି ମାନେ ବୋହୁତ ସାରା ଦୋଳି ହଁ ଦୋଳି ହଁ। ଦୋଳି ସେ କଣ ବକ୍ସ ମକ୍ସ ବାଜୁଥିବ ଏପଟେ ସେ ପାନ ଫାନ ଭଙ୍ଗା ହୋଉଥାଏ ଆଇସ୍କ୍ରିମ ଏପଟେ ଇଏ ଦିଆ ହୋଉଥିବ।
ହଁ ରଜପାନ ନା ଖାଇସାଇଲିଣି ରଜପାନ।
ନା ମୁଁ ଖାଇନି ମୁଁ ପାନ ଏତେ ଖାଏନି। ଯୋଉ ରଜରେ ଯୋଉ ପାନ କଣ ଖାଇ ଦେଇଥିବୁ ପାନ ଖାଇଥିବୁ ତାପରେ ଯୋଉ କଳ ସାଇଡ ଗୁଡା ପୁରା ଖାଇଯିବ। ଚୂନରେ ଯୋଉ ସେଇଯୋଗୁ ମୁଁ ଡରରେ କିଛି ଖାଏନି ହୁଁ।
ହଁ।
ରଜ ପାନ କିନ୍ତୁ ଫେମସ ରଜରେ ରଜ ପା ପାନ ନା ଖାଇବା କଥା କିନ୍ତୁ ଥରେ ଥରେ। ହଁ।
ସେଇ ଟେଷ୍ଟ କିନ୍ତୁ ଜମା ନର୍ମାଲ ଦିନରେ ଆସିବନି କେବଳ ରଜରେ ହିଁ ଲାଗିବ ଭଲ। ନା କଣ ହଁ ମୁଁ କହୁଛି କି ଟେଷ୍ଟ ଲାଗିବ। ହାଲୋ। ମୁଁ କହୁଛି କି ସେ ପାନ କେବଳ ରଜରେ ହିଁ ଟେଷ୍ଟ ଲାଗିବ।
ହଁ। ହଁ ଅନ୍ୟ ଦିନରେ ଖାଇବୁ କିଛି ନର୍ମାଲ ନାହିଁ କିନ୍ତୁ ରଜରେ ରଜପାନ ଖାଇବୁ ଗୋଟେ। ସମସ୍ତେ କୁହନ୍ତିନି ରଜରେ ରଜପାନ ଖାଇବା ଗୋଟେ ମଜା ଅଲଗା ଥାଏ।
ହଁ ହଁଅଁ।
ଆଁହାଁହାଁ।
ପାପାଲି କହୁଥିଲା ଗୋଟେ ଲେହେଙ୍ଗା ଆଣିଛି।
ଲେହେଙ୍ଗା ଇରେ ଭାଇ ଆଉ ମୋତେ କାଲି କହୁଥିଲା ତ କିଛି ଡ୍ରେସ ବି ଆଣିନି। ସେ ଦିଜଣ ଲେହେଙ୍ଗା ଆଣି ସାରିଛିଁ ହୁଁ କାହିଁକି ଥୋଇଦବ? ଲେହେଙ୍ଗା ବିିନ୍ଧିକି ରଜ ବୁଲିବ ରଜ ଦୋଳି ଖେଳିବାର ବଢିଆ ମଜା ଆସିବ ଆଉ ହୁଁ ହୁଁ ଆଉ।
ହଁ।
ହେଁ ହେଁ ହେଁ ଏଁ। ତୁ ସତକତା କହିଲୁ ତୋ ଲେହେଙ୍ଗା ପିନ୍ଧିକି ପୁରା ଯାଇଥିବୁ ଘୁବୁରୁ ସବୁ ଅନେଇଥିବେ ସେପଟରେ ଘରେ
ସବୁ ଅନେଇବେ କହିବେ କଣ କେହି ପିନ୍ଧିନଥିବେ ଏବେ ସମସ୍ତେ ସଚ୍ଚ କର ପିନ୍ଧିବି ପେଣ୍ଟେ ତମେ ଲେହେଁଙ୍ଗା ପିନ୍ଧିଚ ସବୁ ତମକୁ ଅନେଇବେ।
ହଁ ସତରେ। ସମସ୍ତ ନଜର ତୋ ଉପରେ ହିଁ ଥିବ।
ତ ବିବାର ତମେ ବି ପୁଣି ଚାଲୁଥିବ ଲେହେଙ୍ଗା ଟେ
ଟେକି ଟେକି ସବୁ ଅନେଇଁ ଥିବେ ୱା ଓ କହିକି।
ହିରୋଇନ୍ ଆଇଲେ।
ନା ରଜରେ ଆକ୍ଚୁଲି ସେ ଲଙ୍ଗ ଲଙ୍ଗ ଡ୍ରେସ୍ ପିନ୍ଧିଲେ ଭଲ ଦେଖାଯଏ। କିନ୍ତୁ ନାଁ?
ହଁ ହଁ ନାଇଁ ବୋଧେ ମୋତେ ରଜ ଭଳିଆ ଲାଗେ ହେଲେ ଏବେ ତ ସମସ୍ତେ ଷ୍ଟାଇଲି ଷ୍ଟାଇଲିସ୍ ପିନ୍ଧୁଛନ୍ତି।
ହଁ ଏବେ କିନ୍ତୁ ଆଉ ସେ ନାହିଁ ଏବେ ସବୁ ହଁ ଏବେ ଯୋ ନୂଆ ନୂଆ ଯୋଉ ବାହରି ଯଉଁ ଜିନ୍ସ କୁ ସେ ଟପ୍ ହଁ ଏଇ ସବୁ ପିନ୍ଧିକି ବାହାରୁଛନ୍ତି ଆଉଁ।
ଆମେ ସେଇ ଓଭରସାଇଜ୍ ଟି ସାର୍ଟରେ ରହିିବ ଚିନା ଦିଦି।
ହଁ ସତକଥା ହୁଁ ହୁଁ ଏଁ ହାଁ ହାଁ।
ଆଉଁ।
କଣ କରିବା ଆଉ?
ଯାହା ହଉଛି ଗୋଟେ ପିନ୍ଧିବା କଥା ଆଉଁ।
ହଁ ମିଳୁଛି। ପିନ୍ ଦବା କଥା ଆଉ।
ଇନନ୍ଦ ଘା ହଁ ସେତିକି ବି ମିଳିବନି କାହିଁକି ନାଁ ଆମେ ରୋଜଗାର ହିଁ କରୁନୁ।
ହଁ ଆଉ ଯଦି କିଛି କହିବୁ ଏପଟ ସେପଟ କଥା କହିଲୁ ସରିଲା ଥାଉ ଦରକାର ନାହିଁ ଦିଆ ଯିବନି। ହେଁ ହେଁ ହେଁ
ହୁଁ।
ତମକୁ ପଢା ହଉଛି ଏତିକି ପଇସା ଖର୍ଚ୍ଚ କରା ହଉଛି। ପୁଣି ଆଉଁ ତମର ଏତିକି ପ୍ରୋବ୍ଲେମ ବାହାରୁଛି କେମିତି?
ସେଇଆ। ଗୋଲୁ। କିୟା?
ମୁଁ ଗୋଟେ ବ୍ଲୁ
ଏ ଆଜ କ୍ୟା ହେ କ୍ୟା କର ରହେ ହୋ?
ଓ ହୋ। କ୍ୟା କର ରହିହୋ? ଗୋଲୁ ବୋଲୁ କ୍ୟା କରେ ରହି ହୋ? କ୍ୟା କରରହି ହୋ?
ଆଉ କୁଛୁ ନେହିଁ?
ହେଁ ହେଁ ହେଁ ଏଁ। ସିଏ ଏବେ ଏବେ ନୂଆ ନୂଆ କଥା ହେବା ଷ୍ଟାର୍ଟ କରିଛି ନାଁ?
ହୁଁ ବହୁତ କଥା କହୁଥିବ ନାଁ? ଛୋଟ ଛୁଆଁ ଗୁଡା ନୂଆ ନୂଆ କଥା କୁହନ୍ତି ବହୁତ କଥା କୁହନ୍ତି ମାନେ ସେ ପୁରା କୋଉଁଠୁ? କୋଉଠୁ ଶିଖନ୍ତି କେଜାଣି କଥା କୋଉଠୁ ମାନେ ବଡ ଲୋକ ଯେମିତି କଥା କହୁଥିବେ ସେଇପରିିକା ସେ କଥା କହିବେ।
ହଁ ସେ ସବୁ ସବୁ ମୂଳକ ହଁ।
ହଁ ସବୁ ଯେ ଶୁଣିବେ ସବୁ ସେଟା ରି ହଁ ମନେ ରଖିଥିବେ ପୁଣି ତ କିଛି ଗୋଟେ କଣ ହେଲେ ତ ସେ ସେଇଟା କହିବେ।
ଆଉ ରଜ ତାନେ ବୁଲିବା ପାଇଁ ଯାଇ ତୁ ଗଲୁ ନା ଦେଖିବା ପାଇଁ ଗଲୁନ ନା ନାଇଁ ମହୋତ୍ସବ
ହଁ ପାରାଦୀପ ରେ ଥିଲି ଦି ତିନି ଦିନ ଯାଇଥିଲି ଆଉ ଯାଇନି।
ଓହଁ ବଢିଆ ମଜା ହଉଥିବ ନା ଆସୁଥିବେ ସେ
ହଁ ହଁ ଆଇଥିଲେ ବା ଆ ଆସିନାହାନ୍ତି ଏବେ ରଜରେ ସବୁ ଆସି ସିବେ ଆଉ ଆମର ପଡିଲାଣି ହଁ ଆମର ପଡିଲାଣି ଦୁଇ ତିନି ରୁ ପଡିଗଲାଣି।
ଏ ଭାଇ ଏତେ ଶୀଘ୍ର ମାନେ ଏବେ ସବୁ ଦୋକାନ ମୋକାନ ସବୁ ପଡିଥିବ ଆଉ ପରେ ପରେ ଯୋଉ ରଜ ତିନି ଦିନ ସବୁଦିନ ଆସିବେ ସେଲିବ୍ରେଟି ହଁ ସେଇଟା ମଜା ନା
ହଁ।
ହୁଁ।
ଆସିବେ ସେତେବେଳେ ସବୁ ସେ ସେତେବେଳେ ଆମେ ରଜରେ ହିଁ ଅଧିକ ଦୋଳି ଫୋଳିରେ ମଜାଲେ ସେତେବେଳେ ଏତେ ଭିଡ଼ ବି ନଥିଲା ଆମେ ଯେବେ ଯାଇଥିଲୁ।
ହଁ ହଁ। ହଁ ଏଇ ରଜ ତିନି ଦିନ ଅଧିକ ଭିଡ ହଁ ରଜ ତିନି ଦିନ ପୁରା ଭଲସେ ଭିଡ ହବ ଉ ଯେମିତି ରଥଯାତ୍ରାରେରେ ଯୋଉ ଭିଡ ହୁଏ ଭଗବାନ
ହଁ।
ହୁଁ।
କବା ଟ
ତୁମ ଏବେ କହିଲୁ ଉ ମତେ ମତେ କହ ମାନେ ଫେମସ ଫେମସ୍ ପର୍ବ ତିନିଟା ମୁଁ ଚାରିଟା ପାଞ୍ଚଟା କିହିଲୁ ମୋତେ
ରାଜ ହଁ ତାପରେ ଆଉ କଣ?
ଦୀପାବଳି
ତାବଳି
ହଁ ରଥଯାତ୍ରା
ରଥଯାତ୍ରା ହଁ
ଆଉ
ଆଉ କଣ ଦଶହରା
ନୂଆ ଖାଇ
ନୂଆଖାଇବି ହଁ
ହଁ ଏଇଗୁଡାକ ଏବେ ମାନେ ଏବେ ମାନେ ଓଡିଶାର ଫେମସ ପର୍ବ ହଉଛି ଏଇ ସବୁ ଆଉ
ଆଉ ତାହେଲେ ତୁ ଗାଧେଇନୁ ଏବେ ସାରି ନା? ଆଉ କଣ ଖାଇଥିଲୁ ଆଜି ସକାଳେ କଣ ଖାଇଥିଲୁ? ହୁଁ ହୁଁ। ସକାଳେ କଣ ଖାଇଥିଲୁ?
ସକାଳେ ହେଇଥିଲା ଆମର ବରା, ତରକାରୀ, କାକେରା, ସିଙ୍ଗଡ଼ା। ଆଇଥିଲା।
ଉଁ ହି ହି। ଆଉ ଇଁ ହିଁ ଖାଇଚି ଯେ ଭୋକ ହେଇନି ସେ ସେଥିପାଇଁ ଲେଟ ରେ ଗାଧଉଚୁ ଆଉ ନା ଆ ଆହୋ।
କଣ କେ ନା ବାବାଲି କହିଲା ଆସ କଥା ହେବା।
ଅହୋ ଏ ହେଁ ଆଉ।
ସୋନାଲ ଦିଦି ତ ଏଞ୍ଜୋୟ୍।
ହଁ ସିଏ ତ ଏଞ୍ଜୋୟ କରୁଥିବେ ତାଙ୍କର ରଜ ଏଇନା ବଢିଆ ଚାଲିଥିବ ନୂ-ନୂଆ। ବାହା ହେଇଛନ୍ତି ଆଉ ଉଁ ହୁଁ ହୁଁ ହୁଁ।
ତମେ ସବୁ ଏକା ସହ ଆସିବନା କଣ?
ମୁଁ ତ ଉଣେଇଶି, କୋଡିଏରେ ଯିବି ଦେଖିବା ସିଏ କୋଉଦିନ ଆସୁଛନ୍ତି ମୁଁ ଜାଣିନି। ସିଏ ମତେ କହୁଥିଲେ ଯେବେ ଯିବ ମତେ କହିବ ମୁଁ କହିଲି ହଉ ଠିକ ଅଛି ବର୍ଷା ବୋଧେ ଶୀଘ୍ର ଯିବେ।
ଓହୋ ସୁନା ଦିଦିଙ୍କ ତାଙ୍କର ଇଏ ଛାଡିବାକୁ ଆସିବେ ନା।
ହଁ ବୋଧେ ନା ବସରେ ଆସିବେ କେଜାଣି। ହଁ କେତେ ଟା ହଁ ଆ ଏବେ ମୁଁ କରୁଚି ଆଁ।
ହଁ।
କରୁଛିି ଆ।
ହଉ ହଉ ଠିକ ଅଛି।
ହଉ ଠିକ ଅଛି।